ହ୍ୟାଲୋ।
ହ ହ
ହ୍ୟାଲୋ।
ହ୍ୟାଲୋ ହଁ ମ୍ୟାଡାମ ନମସ୍କାର କଣ କରୁଥିଲେ।
ହୁଁ ନମସ୍କାର କିଛି ନାଇଁ ବହି ପଢୁଥିଲି ଟିକେ ବହି ପଢୁଥିଲି।
ଆଉ କଣ ବିଷୟ ପଢୁଥିଲେ।
ଅ ମୁଁ ତ ଏଇ ପଢୁଥିଲି ଗୋଟେ ପ୍ରତିଭା ରାୟଙ୍କର ଆମର ଉପନ୍ୟାସ ଅଛି। ବର୍ଷା ବୈଶାଖ ବସନ୍ତ ସେଇଟା ମୁ ପଢୁଥିଲି ଆପଣଙ୍କୁ ଭଲ ଲାଗେ କି ନାଇଁ ଏମିତି ଗପ ବହି ପଢିବା କି କିଛି ଲେଖକଙ୍କର ପଢିବା।
ମତେ ପଢିବାକୁ ଇଚ୍ଛା ଲାଗିଛ ମାନେ କୋଉଠୁ ପଢିବି କଣ ପଢିବି ସେଇଟା ମୁଁ ଜାଣିପାରେିନି କେବେ ବି।
ହଁ ଦେଖନ୍ତୁ ଆପଣ ଟିକେ ଦେଖିବେ ନା ଆଉ। ଇ ଆମର କାଳି ଦାସ ହେଇଗଲେ ଉପେନ୍ଦ୍ର ଭଞ୍ଜ ହେଇଗଲେ ଫକୀର ମୋହନ ସେନାପତି ହେଇଗଲେ। ଏମାନଙ୍କର ନା ଯୋଉ ଲେଖିଛନ୍ତି ଲେଖା ଗୁଡାକ ଆପଣ ପଢିବେ ଆପଣଙ୍କୁ ବହୁତ ଭଲ ଲାଗିବ। ଏବେ ମୁରି ସେନ୍ ମାନେ ପ୍ରତିଭା ରାୟଙ୍କର ପଢୁ କିଛି ବର୍ଷା ବୈଶାଖ ବସନ୍ତ ଆମର ସେ ମାନେ ପ୍ରତିଭାରେ ଏତେ ଭଲ ସେ ମାନେ ତୁଳନା କରିଛନ୍ତି ବର୍ଷା ଋତୁ ବୈଶାଖ ଋତୁ ଆ ବସନ୍ତ ଋତୁକୁ ଗୋଟେ ଗୋଟେ ନାରୀର ଜୀବନ ସହିତ ଆପଣ ପଢିଲେ ଆପଣଙ୍କୁ ବହୁତ ଭଲ ଲାଗିବ। ଆଉ ଗୋଟେ ପ୍ରତିଭାରାଇୀଙ୍କର ବି ଆହୁରି ବହୁତ ସାରା ଅଛି ଯେମିତିକି ହେଇଗଲା ମଲା ଜହ୍ନ ହେଇଗଲା ପରିଚୟ ହେଇଗଲା ଶିଳା ପଦ୍ମ ହେଇଗଲା ଯଜ୍ଞସିନୀ ହେଇଗଲା। ଶିଳା ପଦ୍ମ ଟା ଆମର ଆମର କୋଣାର୍କ ବିଷୟ କୋଣାର୍କ ଜାଣିଛନ୍ତି?
ହଁ ଜାଣିଛି କୋଣାର୍କ ରେ
ହଁ କୋଣାର୍କ ବିଷୟରେ ଆମ ତାକୁ କଣ ବ୍ଲାକ୍ ପାଗୋଡା କୁହାଯାଏ ନା କୋଣାର୍କ କୁ।
ହଁ।
ସେ କୋଣାର୍କ ବିଷୟରେ ଲେଖା ହେଇଛି କୋଣାର୍କ ର କାରୁକାର୍ଯ୍ୟ ବିଷୟରେ ଲେଖା ହେଇଛି। କୋଣାର୍କ ମନ୍ଦିର ଟା ଆପଣ ଜାଣିଛନ୍ତି ମନ୍ଦିରଟା ଯୋଉ ଆମର ଅଛି ସେଇଟା ମୁଖ୍ୟ ମନ୍ଦିର ନୁହଁ। ସେଇଟା ଆମର ମୁଖ୍ୟମନ୍ଦିର ଟା କୋଣାର୍କର ମୁଖ୍ୟମନ୍ଦିର ଟା ଆମର ଭାଙ୍ଗି ଯାଇଛି। ଯାହା କୋଣାର୍କର ଯାହା ଅଛି ସେଟା ଜଗମୋହନଟା ଅଛି। ମାନେ ମନ୍ଦିରର ଆମର ପାଠ ଥାଏ ନା କି ଏଇଟା ଜଗ ଜମୋହନ ଏଟା ମୁଖ୍ୟ ମନ୍ଦିର ସେଇ ବିଷୟରେ ଆମର କୋଣାର୍କରେ ଶିଳା ପଦ୍ମରେ ଲେଖ ଖାଇଛି ଆଉ।
ଆଉ ଆମେ ଯଉଟା କୋଣାର୍କ କହୁଛୁ ସେଇଟା ମାନେ କୋଣାର୍କ ନୁହଁ ତାହଲେ?
କୋଣାର୍କନ ମୁଖ୍ୟ ମନ୍ଦିର ନୁହଁ କୋଣାର୍କନ ସେଇଟା ହଉଛି ଆମର ଜଗମୋହନ। ମାନେ ଭାବନ୍ତୁ ଆପଣ ମୁଁ ହଁ ଗୋଟେ ପାର୍ଟ ଆମର ମୁଖ୍ୟ ମନ୍ଦିର ଟା ଭାଙ୍ଗି ଯାଇଛି। ମାନେ ସେ ପୂର୍ବରୁ ଯୋଉ ଆମର ଅ ଆପଣ ଜାଣିଥିବେ କି? କୋଣାର୍କ ମନ୍ଦିରର ଉପର ଭାଗରେ ଗୋଟେ ଚୁମ୍ବକ ଲାଗିଥିଲା ଯୋଉ ଆମର ଯାହା ଉଡାଜାହାଜରିକା ଯାଏ ସେଠି ବାଡେଇ ହେଇକି ପଡିଯାଏ। ଜାଣିଚନ୍ତିତ ହଁ। ସେଇଗୁଡା ସେ ଏବେ ମାନେ ବି ବୈଜ୍ଞାନିକ ମାନେ ବି ସେଇଟା ଜାଣି ପାରୁନାହାନ୍ତି କୁଆଡେ ଗଲା କଣ ହେଲା ବୋଲି ତେଣୁ କୋଣାର୍କ ର ଯଦି ଆପଣ ଭାବନ୍ତୁ? କିଛିଟା ଅର୍ଥ ଥାଇ କିି ଯଦି ଏତେ ସୁନ୍ଦର କାରୁକାର୍ଯ୍ୟ ହେଇପାରୁଛି। ମାନେ ଭାବନ୍ତୁ ମୁଖ୍ୟ ମନ୍ଦିର ଟା କେତେ ସୁନ୍ଦର ହେଇନଥିବ। ମୁଖ୍ୟ ମନ୍ଦିରଟା ତା ପଛପଟେ
ପୁଡୁନି।
ନା ସେଇଟା ପା ଭାଙ୍ଗି ଯାଇଛି ଆମର ଯେମିତି ଭା ମାନେ ସେଇଟା ପ ଆ ଆଗରୁ କଣ ସେଟା ସମୁଦ୍ର ମୁହାଣ ରେ ଥିଲା ନା? ସମୁଦ୍ର ପାଣି ପୁରା ସେଇଠି ଆସିକି ବାଜୁ ଥିଲା ଏବେ କଣ ମାନେ ଏ ପାଣି ଭାବନ୍ତୁ ଏତେ ହେଇକି ମାନେ ଲୋ ଲୋକମାନେ ଏତେ ପ୍ରଦୂଷିତ ଗଲେଣି ପାଣି କୁଆଡେ ଗଲାଣି। ମାନେ ସମୁଦ୍ରର ବେଳାଭୂମି କୋଉଠି କୋଣାର୍କ ମନ୍ଦିର କୋଉଠି। କିନ୍ତୁ କୋଣା ମନ୍ଦିର କୋଉଠି ହେଇଥିଲା ସମୁଦ୍ର ଟା କୋଉଠି ହେଇଥିଲା ସମୁଦ୍ରର ମୁହାଡରେ ହେଇଥିଲା। ତ ଏବେ ସେଇଟା ନାହିଁ ମାନେ ପାଣି ପୁରା ଦୂରେଇ ଦୂରେ ଯାଇକି କେତେ କିଲୋମିଟର ପୁରା ପଛକୁ ପଳେଇଛି ଭାବନ୍ତୁ? କୋଣାର୍କ ମନ୍ଦିର ର ମାନେ ସେଇ ଟାଇରେ ଯୋଉ ଲୋକମାନେ ଆମର ପଥରକୁ ଖୋ କାରୁକାର୍ଯ୍ୟ କରୁଥିଲେ ଭାବନ୍ତୁ। କେତେ ସୁନ୍ଦର ଲୋକମାନେ ସେ ଠିକେ କଣ ପାଇଁଯାନ୍ତି ସେଇଥିପାଇଁ ନା ଖାଲି ଆଉ କୋଣାର୍କର କାରୁକାର୍ଯ୍ୟ ଦେଖିବା ପାଇଁ ଆଉ। ନହେଲେ ଆଉ ହେଟି କଣ ଅଛି। ଆମର ସୂର୍ଯ୍ୟ ଯେତେବେଳେ ଉଦୟ ହଉଛନ୍ତି କୋଣାର୍କର ସେଇ ମନ୍ଦିର ସେଇଠି ଖ-ଖାଲି ପଡୁଛନ୍ତି। ପ୍ରଥମ ସୂର୍ଯ୍ୟ କିରଣ ଟା ସେଇଠି ଆମର ପଡୁଛି କୋଣାର୍କରେ।
ସେଇଆ ଯଦି ଜଣେ ଏବେ ଖୋଜିବାକୁ ଟ୍ରାଏ କରିବ ମାନେ ତାର ମେନ୍ ମନ୍ଦିର ଟା କୋଉଟା ତ ଜାଣିପାରିବେ ନା ଜାଣି।
ସେଇଟା ପ- ଭାଙ୍ଗି ଯାଇ ଛି ମେନ୍ ମନ୍ଦିର ଟା ଆଉ ଆଉ ଖୋଜିବ କୁଆଡୁ ଭାଙ୍ଗି ଯାଇଛି ନା। ଗୋଟେ ଜିନିଷ ସିନା ହଜି ଯାଇଥିଲା ଆମେ ତାକୁ ଖୋଜିବା ହଁ। ସେଇଠି ହିଁ ଥିଲା ନା ଯଦି କୋଣାର୍କ ଟା ସେଇଠି ଅଛି ଆଉ କୋଉଠି ଥିବ? ସେଇଠି ହିଁ ଥିବ। ପାଖରେ ଥିବ ସେ ବଟ୍ ସେଟା ଭାଙ୍ଗି ଯାଇଛି କିଛି ମୋତେ କିଛି ଅଂଶ ତାର ଭାଙ୍ଗି ଯାଇଛି ଆଉ କିଛି ଅଂଶ ଅଛି ହଁ। ଲୁଚିନି ମାନେ ଭାଙ୍ଗିକି ନଷ୍ଟ ହେଇଯାଇଛି ଆଉ ଯଦି ଦେଖନ୍ତୁ ଗୋ ଟେ ଜିନିଷକୁ ଆମର ଏବେ ପୁରୀ ମନ୍ଦିର ହେଲା। ମୁଁ କହୁଛି କଥାକୁ ପୁରୀ ମନ୍ଦିର ଯଦି ଏବେ କାର ତାକୁ ଯଦି ସଂରକ୍ଷଣ ଠିକ ସେ ନ କରିବ ଲୋକମାନେ ତ ଆସିକ ଭାଙ୍ଗିଦେବେ। କି ପ୍ରାକୃତିକ ବି ପର୍ଯୟ ଭାଙ୍ଗିଦେଲା ଯଦି ତାକୁ ଉଁ, ଠିକ ସେ ସଂରକ୍ଷଣ କରିବେନି। ସିଏ ଆଉ ବି କେତେ ବର୍ଷ ପରେ ଲୋପ ପାଇଯିବ ନା। ତ ସେମିତି ହେଇକି କୋଣାର୍କ ମନ୍ଦିରର ମୁଖ୍ୟ ଅଂଶ ଟା ଭାଙ୍ଗି ଯାଇଛି ତ ସେଇଟା ଆଉ କୁଆଡୁ ଆସିବ? କାରଣ ସେତେବେଳେ ସେଟା ସମୁଦ୍ର ପାଖରେ ଥିଲା ନା? ହଁ ସେ କୋଣାର୍କ ମନ୍ଦିର ନାହିିଁ। ଆପଣ ମୁମ୍ ଭୁଲ ବୁଜିଛନ୍ତି କଣ ମନ୍ଦିର ହିଁ। ଆଉ କୋଣାର୍କ ନୁହଁ କି? ତା କାରୁକାର୍ଯ୍ୟ ଦେଖୁନାହାନ୍ତି। କୋଣାର୍କ ମନ୍ଦିର ହଁ ସେଇଟା ହେ ନା ଆକ୍ଚୁଲି ଭାଙ୍ଗି ଯାଇଛି ଆମର। ହୁଁ, ହୁଁ ସେଟା କି
ପିଲାମାନେ ତ ଆଉରି
ଭାଙ୍ଗି ଯାଇଛି ଆହୁରି ସୁନ୍ଦର ଲାଗିଥାନ୍ତା। ଆପଣ ଭାବନ୍ତୁ ସେମାନେେ କେମିତି ଗୋଟେ ପଥର ଖୋଜି ଖୋଜି ଖୋଜି ଖୋଜି ଖୋଦି ଖୋଦି ଖୋଦି ଖୋଦି ପୁ- ମା ଏତେ ସୁନ୍ଦର କାରୁକାରିୟ କରିଛନ୍ତି। ଆଉ ସେତେବେଳେ ତ ଆପଣ ଜାଣିଥିବେ ଯୋଉ ଅ, ଧର୍ମପ ପଦ ଆମର କୋଣାର୍କ ମାରିଥିଲେ। କାହିଁ ସେ ସବୁ ଆପଣ ଦେଖିବାର? ସେମତି ମନ୍ଦିରର ମୁଣ୍ଡି ନାଇ ବା। ହଁ ସେ ଧର୍ମପଦ
ସେଟା କୋଉ ବହି ରେ ଲେଖା ହେଇଛି ମୁଁ ଜାଣିଲେ ଜାଣିବି?
ଥିଲେ ନା। ବହିରେ ଲେଖା ଅଛି ନା ଆମର ଆଉ କୋଉ କ୍ଲାସ୍ ରେ ପଞ୍ଚମ ଚତୁର୍ଥ କ୍ଲାସ୍ ରେ ବି ଆମର ଅ ଛି କୋଣାର୍କ ଧର୍ମପଦ ଗୁଡେ ଗପ ବହି ଅଛି। ସେଟା ସେତେବେଳେ ମୁଁ ପିଲାବେଳେ ଆସୁ ହେଲେ ଏବେ ତ ବହି ସବୁ ଚେଞ୍ଜ ହେଇଗଲାଣି। ଉଁହୁଁ, ଏଗୁଡା ସବୁ ପଢିବାକୁ ପଡିବ ବହିରୁ। ଯୋଉ ବିଭିନ୍ନ ଶିଳା ପଦ୍ମରେ ଲେଖା ହେଇଛି। ଶିଳା ପଦ୍ମରେ ଲେଖା ହେଇଥିବାର ମାନେ କାରୁକାର୍ଯ୍ୟ ସୌନ୍ଦର୍ଯ୍ୟତା ବିଷୟରେ। ଆମର ଯୋଉ ଶିଳା ପଦ୍ମ ପ୍ରତିଭା ରାଙ୍ଗରେ ଲେଖିଛନ୍ତି ସେ ତାଙ୍କର। ଉପନ୍ୟାସ।
ଆପଣଙ୍କର ଏମିତି ବହି ଅଛି ତାଙ୍କର ନା ପିଡିଏଫ୍ ହେରିକାରେ ଆପଣ ଦେଖନ୍ତି?
ନା ବହି ଅଛି। ବହି ପଢିବା ଯଦି ମୋବାଇଲ୍ ରୁ କଣ ପଢିଲେ ଭଲ ଲାଗିବ? ବହିରୁ ଯେତିକି ପଢିଲେ ଆପଣ ଯେତିକି ଭଲ ସେ ବୁଝିପାରିବେ ଯେତିକି ଭଲସେ ଆପଣଙ୍କ ଆତ୍ମାକୁ ଛୁଇଁବ ସେତିକି ମୁଁ ଫୋନ୍ ରେ ଦେଖିପା ରେବେନି ଆପଣ ବି ଫୋନ୍ ରେ ବି ଦେଖନ୍ତୁ ମାନେ ଏମତି ମାରିକି କୋଣାର୍କ ବିଷୟରେ। କୋଣାର୍କ କେମିତି କଣ? ତ ସେଇଟା ବି ଦେଖେଇବ କିଛି ଅସୁବିଧା ନାହିଁ କି ଦେଖେଇବନି।
ନାଇ ଫୋନ୍ ରେ ଭଲ ଲାଗେ ନା ବସୁ ବହୁତ ଆଖି କଣ କଇଲ?
ବହିରେ ବେଶୀ ଭଲ ଲାଗେ ବହିରେ ବେଶୀ ଭଲ ଲାଗେ ବହିରେ ଯୋ ଆମର କବିଅ କବୟତ୍ରୀ ମାନେ ପୃଥୀ ରାୟ ଙ୍କ କଥା କହୁଛି କବୟତ୍ରୀ ମାନେ ସେ ସେ କବୟତ୍ରୀ ଯୋଉ ଆମର ବୋ ଛନ୍ଦ ଅଳଙ୍କାର ଦେଇକି ଓଡିଆ ଭାଷା ଦେଇକି ସବୁ ଲେଖିଛନ୍ତି। ତ ଆପଣଙ୍କୁ ଜୀବନ୍ତ ପରି ଲାଗିବ ମାନେ ପଢିଲେ ଗୋଟେ ଗୋଟେ ବୁଝିଲେ ଶାନ୍ତ ମାଇଣ୍ଡରେ ବସି ଶାନ୍ତ ଇଏରେ ବସିବେ ଭଲ ରେ ପଢ଼ିବେ ବହୁତ ଭଲ ଲାଗିବ ଆପଣଙ୍କୁ।
କି ସେ ପୁରା ତାର କୋଣାର୍କ ର ନଈ
ସେ
କୋଣାରକୋଉଠି ଥିଲା କୋଣାର୍କ ପୂର୍ବରୁ ସେ ମୁହାଣରେ ଥିଲା। ହେଲା ନଦୀ ମୁହାଣ ରେ ଥିଲା ସେଇଠି ତ ଧର୍ମପଦ ମୁଣ୍ଡି ମାରିକି ତାପରେ ସେଇଠୁ କେହି ଜାଣିପାରିବେନି ବୋଲି ମାନେ
ନଦୀକୁ ଡେଇଁ ପଡୁଥିଲା ଆମର ନଦୀ ମହାଣ
ଆଜ୍ଞା ସେଇଟା ତ
ଏସବୁ ହଉଛି କଥା ନା ଆଉ ଆମର ତ ବହୁତ ସାରା ଅଛି ସମୟ ପାଇନି ବୋଲି ହବନି। ନହେଲେ ମତେ ପଢିବାକୁ ବହୁତ ଇଛା ମାନେ ଗପ ବହି ପଢିଆ ପାଇଁ ବହୁତ ଇଚ୍ଛା।